ହାଲୋ।
ଆଜ୍ଞା ନମସ୍କାର।
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ହଁଉ ନମସ୍କାର।
ଆଉ କ କରୁଛନ୍ତି?
ଓହୋ। ଆପଣଙ୍କ ଆଡେ କ ବର୍ଷା ହଉଛି? ମୁଁ କଲି ବର୍ଷା ହଉଚି ଆପଣଙ୍କ ଆଡେ?
ହଁ ବର୍ଷା ହଉଛି ଆଉ।
ଆଚ୍ଛା କୋଉ ଡିସ ଟା ଆପଣଙ୍କର?
ଆଜ୍ଞା।
ମୁଁ କଇଲି କୋଉ ଡିଷ୍ଟ ଆପଣଙ୍କର?
ଯାଜପୁର, ଆପଣଙ୍କର?
ଆମର ପୁରୀ।
ଆଚ୍ଛା ମାନେ କୋଉଠି?
କ କହିଲେ?
ପତର ଘରଟା କୋଉଠି?
ଆମର ଶାଶୁଘର ହୋଉଛି ଆମର ଏପଟେ କଟକ ଡିଷ୍ଟିକ ଆଉ ହଁ ଆମ ଗାଁ ଘର ଯୋଉ ସେ ସେପଟେ ଆମର ପୁରୀ କଣାସ ନାଇ
ଇଛେ।
ଆଜ୍ଞା।
ଯୋଉ ଜବ୍ କୋଉଠି କରୁଚନ୍ତି ନା ହାଉସ୍ ୱାଇଫ?
ନାଇଁ ନାଇଁ ଏବେ ମ୍ୟାରେଜ ହେଇଛି।
ଆଚ୍ଛା। ଘରେ ଆପଣଙ୍କର ସବୁ କିଏ କିଏ ଅଛନ୍ତି?
ହଁ ଅଛନ୍ତି, ବାବା ମାମା ଆଉ ଦିଅର ଅଛନ୍ତି ଆଉ ସ୍ଵାମୀ ବାହରେ ରହୁଛନ୍ତି।
ଭାଇ କ କରନ୍
ଅଛନ୍ତି ଜବ ରେ ଅଛନ୍ତି ଆଉ।
ଆପଣଙ୍କ ବାପଘରେ?
ଆମର ଦିଟା ଭାଇ ଅଛନ୍ତି, ଆଉ ଗୋଟେ ଭଉଣୀ ବାବା ବୋଉ ଆଉ ଭାଉଜ ଆଉ ପୁତୁରା ହେବେ ଟିକେ ଟେ ଆଉ।
ହୁଁ ବଢିଆ ଆପଣଙ୍କ କ୍ୱାଲିଫିକେସନ
ଆଜ୍ଞା।
କେତେ ପର୍ଯ୍ୟନ୍ତ ପାଠ ପଢାପଢି କରିଛନ୍ତି।
ମୋର ସେଇ ପ୍ଲସ ଟୁ କରିଥିଲି ଆଉ ପଢ଼ି ପାଇଲିନି ଆଉ।
ହୁଁ। ଆପଣ ରୋଷେଇ ବୋଷେଇ କରି ଆସୁଚୀନା।
ହଁ ଆସେ ସବୁ।
ସବୁ ସବୁ
ହଁ ସବୁ ଆସେ, କିନ୍ତୁ ନନଭେଜ ଏତେ ଆସେନି ବଟ୍ କରିଦେବି କିଛି କିଛି କରିଦେବି।
ଆପଣ ଭେଜ ଖାଆନ୍ତି।
ଆଜ୍ଞା।
କଣ ଭେକ ପ୍ରିଫର କରନ୍ତି।
ଆଜ୍ଞା।
ଆଜି କଣ ଖାଇଥିଲ।
ପଖାଳ ଖାଇଥିଲୁ ଆଉ।
ପଖାଳ ଆଉ କ
ପଖାଳ ଭଜା ହେଇଥିଲା ଆଉ ପାଗ କରାହେଇଥିଲା ଆଉ।
ଆଛା।
ଆପଣଙ୍କର ଯୋଉ ଯାଜପୁର ସେପଟେ ଫେମସ କଣ ଅଛି।
ଆଜ୍ଞା। ହ୍ୟାଲୋ।
ଆଜ୍ଞା ଆମେ କହିଲୁ ଯାଜପୁର ଲାଇନ୍ ଫେମସ କଣ ସବୁ ଅଛି।
ଆମ ଯାଜପୁରରେ କାକରା ଫେମସ ମା ବିରଜାଙ୍କ ମନ୍ଦିର ଫେମସ। ରତ୍ନାଗିରି ଉଦୟଗିରି ଫେମସ। ଆଉ କଣ ଏବେ ଗୋଟେ ଆଜ୍ଞା।
ମୁଁ କହିଲି ଆପଣ ଯାଇଥିବେ ତାହେଲେ ବହୁତ ଥର।
ହଁ। ଆଉ ସେଠି ଗୋଟେ ଫେମସ ବରିରେ ଅଛି ସାଇ ବାବା ମନ୍ଦିର ସେଇଟା ଗୋଟେ ଭଲ। ଆଉ ଦଶ୍ୱାସ ମେଧ ଘାଟ ଆଉ ଆମର
ଓହୋ।
ଆଉ କଣ ଗୋପାଳପୁର ଗୋପାଳପୁର ଗୋପାଳ ପୁର ଆମ ଯୋଉ ଶାଢ଼ୀ କି ଶାଢ଼ୀ ପାଟ ଶାଢ଼ୀ ସେଟା ବି ଫେମସ।
ଲହୁ ଆଜ୍ଞା?
ଆଉ ଆଉ ହଁ ଆଉ ହଉଛି ବି ଆମର ଗଡ଼ ମଧୁପୁର ସେ ଯୋଉଁ ରାଜାଙ୍କର ଭାଟି ସେଠ ସେଟା ବି ବହୁତ ଫେମସ ଅରିଜିତ ସିଂ ଆସିଥିଲେ ଆପଣ ଜାଣିଥିଲେ
ଆଜ୍ଞା।
ଆପଣଙ୍କ ଆପଣଙ୍କର କଟକ ଡିଷ୍ଟ୍ରିକ୍ଟରେ ଦହି ବରା ତ?
କୋଉଠି?
କଟକ ଡିିଷ୍ଟ୍ରିକ ଆଡ଼େ
ଆଜ୍ଞା।
ଆଉ ଦହିବରା ଫେମସ ଆଉ ଦହିବରା ଆଉ ତାରକସି କାନ୍ଦ ଆଉ ହ ପର୍ବପର୍ବାଣି ଭିତରୁ ଆମର ରହିଲା ଦଶହରା।
ଆଜ୍ଞା ଆମ ଏରିଆ ଯୋଉ ଅଛି ଏଇ ନିିମାପଡା ଛେନା ଝିଲି ପ୍ରସିଦ୍ଧ।
ହଁ ହଁ ଛେନା ଝିଲ୍।।
ଛେନାଉରା ଖାଉଥିବେ ଆଉ।
ଆଜ୍ଞା।
ଆଉ ଦେହ ପା ବଲ ଅଛିନା ଆପଣଙ୍କର।
ଆଜ୍ଞା ଭଲ ଅଛି।
କେତେ ଦିନ ହେଲା କାମ କଲେଣି ଏଥିରେ।
ମୋର ଏବେ ରିସେଣ୍ଟ ମୋର ଆସିଚି କାଲି ରାତିରେ ହିଁ ଆସିଚି।
ଆଛା ଆମେ ଆମେ କେ ମୋର ବି କାଲି ରାତିରେ ଆମେ ଟିକେ ମାନେ ହେଲେ ଆପଣ ଯୋଉ ଫ୍ରି ହେବେ ମତେ ମେସେଜ କରିବେ।
ଆଜ୍ଞା ହଉ ଠିକ ଅଛି।
ଏବେ ଏବେ କଥା ଏବେ କ ଥାଇ ଏବେ ଦଶ ମିନିଟ କଥା ହଉଥିବ।
ଆଜ୍ଞା।
ସେ ଆପ ଆପେ କଟିବ ହେଲା।
ଆଜ୍ଞା ଏନା ତ କଟିଯିବ ଆଉ ପଛରେ ଫ୍ରି ହେଇକି କରିବ ଆଉ।
ହଁ ହସପିଟାଲ। ଆସଚି।।
ଆଜ୍ଞା।
ଆଜ୍ଞା।
କୁଥିଲେ କି ଟିକେ ଧିରେ ଧିରେ କଥା ହଉଚି।
ହୁଁ। ଆଉ ଆମର ହଁ ଖାଇଚୁ। ନାଇଁ ଖରା ବେଳର ଖାଇନଉଁ ପଛକୁ ଖାଇବୁ ଆଉ।
ରୋସେଇ କରିଥିଲେ।
ରୋଷେଇ ସରିଗଲେ।
କଣ ରୋଷେଇ କରିଚନ୍ତି।
ରୋଷେଇ ଭାତ ଡାଲି ଆଉ ଭଜା ହେଇଚି ଆଳୁ ଭର୍ତ୍ତା। ଏଇସବୁ ଆଉ।
ହୁଁ।
ଆମର ତ ନନଭେଜ ଖାଉନୁ ଆଉ।
ଆଚ୍ଛା ନନ୍ଭେଜ ଖାନ୍ତିନି।
ନାଇଁ।
ଟୋଟାଲି ଖାନ୍ତିନି।
ନାଇଁ ମୁଁ ଖାଏନା।
ଆପଣ ଏତେ ଖାଆନ୍ତିୁ ନା ଆପଣ ଘରେ ବି କେହି ଖାଆନ୍ତିନି।
ଏ ନାଇଁ ଘରେ ଖାଆନ୍ତିନି ବଟ ପୁଅ ମାନେ ତ ଯାହାହେଲେ ବି କିଛି କିଛି କିଛି ଖାଇବେ ନା ଇଚ୍ଛା ଅଛି ତାଙ୍କର।
ଓ ହୋ। ହ ଘରକୁ ଯାଇଥିଲେ ବୁଲାବୁଲି କରିବା ପାଇଁ।
ନାଇଁ ଯାଇନି ଯିବାର ଅଛି ଏବେ ଟିକେ ଆଉ।
ହ
ଅ ଆପଣଙ୍କ ଆଡେ ସବୁ କଣ ଚାଷ ହୁଏ।
ହଁ ଆମ ଆଡିଆ। ଆମର ଏବେ ଲାଗୁଚି କାକୁଡି କଲରା ଜହ୍ନି ଝୁଡଙ୍ଗ। ଆଉ ଏମିତି ସବୁ ଲାଗିଚି ଚାଷ ବାଷ ଆମର ହୁଏ ଭଲ। ପଦ ଦିବ ଜନ୍ଦ ଦିବ ହଁ ଆମର ଧାନ ଆମର ମାନେ ଛଅ ମାସିଆ ଜଣ ଦି ମାସିଆ ଦଣ
ଓହୋ ଯୋଉ ଟାଇ ଚେନ୍ ଧରିନ କି
ନା ନାାଇଁ ମୁଟାଇଛିୀ ଖଣ୍ଡ
ଓହୋ
ତମର ପଞ୍ଚାଶଷ ହୁଏ
ଆମର ଏପଟେ ଧାନ ହୁଏ ବଡ ଆମର କରୁନି ଏ ଯୋଉ ପାନ ହରିକା ଚାଷ ହଉଛି ଏପଟେ
ହଁ ପାନ ଚାଷ ରହିଛି ପାନ ଚାଷ ଆମ ଟ ତେ ବଢିଆ ଲାଗବ
ଆଜ୍ଞା
ମୁଟା ଛଚ ଆଷିବ
ହୁଁ ଆପଣଙ୍କ ଘରେ କିଏ ସବୁ ଅଛନ୍ତି
ଆମର ବାପା ଆ ମର ଜଏଣ୍ଟ ଫ୍ୟାମିଲି ବାପା ମା ହୁଁ ମରିଚନା ବଡ଼କା ବଡ଼ ବ ଭାଇ ଓ ପିଇଶି ଘର ର ପୁଅ ମୁ ଆଉ ଆମର ତ ମାନେ ମୋର ଦି ଭଉଣୀ ଆମେ ତିନି ଜଣୀ ପ ନା ନା ଖଣ୍ଡପ ମ ମ୍ୟାରେଜ କରି
ଓହୋ
ଭାଇ ଅଛି ଆଉ ବଡ ବାପାଙ୍କ ପୁଅ ବି ଝିଅ ବି ମାର ଏଇ ମାସେ ଫେବୃୁଆରୀ ମାସରେ ତାର ବାହାର ହେଲା ମୋ ମନ୍ଦିର ଏପ୍ରିଲ ମାସରେ ର
ଆଜ୍ଞା
ଆଉ ଯୋଉ ଆମର ବାହା ଯାଇଥିଲା ତାର ଗୋଟେ ଛୋତିଆ ମାନେ ଦି ମାସ ହବ କାଲି କାଲିତା ଜନ୍ମରୁ କି ମାସର ସେ ଏ ବାପା ଚାଷ ମାସ କରନ୍ତି ମୁଁ ପାଠ ପଢୁଥିଲି ହାଇ ସ୍କୁଲ ମୋରଥିଲ ପିଜି ଗଥିଲି ନା ସାର ପିଜି
ହଛା
ମୁଁ ଘରେ ଅଛି ଇଣ୍ଟରଭିୁ ଦେଇଛି ଦ ମାନେ ବାହାରକୁ
ହଁ ସେଇଆା ତ ଆଉ
ଛା ନ ଯାତି ହେ
ବହୁତ ଏମୁ ଏବେ ଆଉ ସେମ ଏ କିଛି ନାହିଁ ଆଉ ଆଗ ଯ ସୁଯୋଗ ମିଳିବ କରିବି ଆଉ
ହୁଁ
ତ ବାପ ଘରେ ଏତେ ତ ସ ମିଳେନିଳୁ ତ ଏବେ ରିସେଣ୍ଟ ମ୍ୟାରେଜ ହେଇ ନା ତଉ କିଛି କହିପାରୁନି ନା
ତମ ବୟସ କେତେ
ମତେ ଏକୋଇଶ
କେତ କେ
ଏକୁୋଇଇସି ଟ୍ୱଣ୍ଟିୱନ୍
ରେ ଭଟାଲ ଆଉ ହ
ଆପଣ ବାଇଶ
ହଁ
ଆଚ୍ଛା ମତେ ସେଇ ବାଇଶି ହବ ମାନେ ମା
ଆପଣ ନଲେ ଗୋଟେ କାମା ଆଚ୍ଛା। ମୁଁ କଛିପମେ ସିଟି ଫିଟି କରିଦେଲେ ନି ଜଲଦି ଆପଣ ହେଇଥିଲା
ହଁ ସେଇଟା କଲେ ହବ। ଆଉ ତ ଆଗକୁ ଅଛି ବରା ଦେଖିିବା ଠାକୁରଙ୍କ ଇଚ୍ଛା ଥିବ ଯଦି କରିବି ଆଉ।
ସତ କଥା କା ହେିବ କଣର ବିଷ କହିଲ ଏ କଠ ଟିକେ ପ ଗେ ଭାଇଙ୍କ ରୁ ସାହାଯ୍ୟ କରିବ।
ଆଜ୍ଞା।
କଣ କିଲେ ତମ ଘର ହିଁ ଚମି
ହଁ ସେଇଆା ସେଇଟା ତ ଠିକ କଥା।
ଘରେ ବସିକି କିଛି ଲାଗୁନିଁ ସେଇଦ ରାନ୍ଧିବ ବାଢିବ ସବୁ ସେଇଆ କରିବ। ସେ ଚାକିରିରୁୁ ଆସିକି ବି ସେ ଜିନିଷ କେ କରିପାରିବେ। ତମ କହି ଚାକିରି ଦେଇ ନ କରି।
ଆଜ୍ଞା। ହଁ ହଉ ଆପଣ
ଗୋଟେ ଝିଅ ଟା ସତ ଥାଏ ଆଜିକାଲି ଦିନରେ ଗୋଟେ ଝିଅ ଗୋଟେ ମୋ ନିର୍ଭରଶୀଳ ହବାଟା ପରେ ନିହାତି ଦରକାର।
ହଁ ସେ
ହାଲୋ।
ଆଜ୍ଞା।
ହ୍ୟାଲୋ ହୁଁ ସେଇଆ କହୁଛ ଦୁନିଆରେ
ହଁ ସେଇଠି ତ ସିଓର ମୋର ଟିକେ ବେଳା ଖରାପ ଥିଲା ବୋଲି ହେଇପାରିନି।
ହୁଁ। ଆପଣ ଗାଡି ଚଲାଚଲି ଶିଖିଛନ୍ତି।
ହଁ ସ୍କୁଟି ଶିଖିଛି ହଁ ଶିଖିଛି ସ୍କୁଟି।
ସ୍ ତ ଶିଖିଛନ୍ତି ଆରାମ ସେ ଯିବା ଆସା କରିଲି ସିିଟା ପକେଇଦବି ଆରାମସ କରି ଦଇ ବର୍ଷ କରିଦେଲେ ଓଟିଟି କ୍ୟର କରିଦ ଯେ
ଆଜ୍ଞା।
ଘର ପାଖ ଗୋଟେ ଦି କିଲୋମିଟର ଦୂରରେ ଚାକିରି କରିବେ ସକାଳ ଦଶଟାରେ। ସେ ଚାରିଟା ବେଳ ଆସିଲେ ଯାହାବ ଟିକେ କାମ କଲେ କଲୁ ଘରେ ତ ଅଛନ୍ତି ନା। ଆରାାମ ସେ ମୋନେଜ କର
ଆଜ୍ଞା। ହଁ ସପୋର୍ଟ ତ ମିଳୁଛି ବହୁତ ଏପଟୁ ଖାଲି ଟିକେ ଟାଇମ ଦରକାର ଆଉ।
ସତ ମାନେ ମାନେ ଏମିତି ଭାବିବନି ତ ବେଶୀ ଚଢେଇକି ମାନେ ବହୁତ ଇଏ କରିବି କଉଚ ସତ କଥା ଆଜିକାଲି ଇଡିପେଣ୍ଡନେ ହେବାଟା ଖରାପ
ହଁ ସେଇଟା ସତ କଥା।
କେଭେ କେଭେ ମନ ଇଛରେ ମାନେ ଜିନିଷ କିଣି ପାରୁଥିବ ତମେ ନଲେ କାହାର କେତବେଳେ ଅସୁବିଧା ହେଲେ ତମେ କାହାକୁ ସାହାଯ୍ୟ କରିପାରିବ।
ହଁ।
ଘର ବଝିଲେ କଣ ହେଲା କହିଲ?
ଆଜ୍ଞା।
ତମେ କାଲି ତାଲେ ଜାଣି କରୁଛ ନା।
ଆଜ୍ଞା।
ମୁଁ କଇଲି କାଲି ତାହାଲେ ତମେ ଯ